ହେଲୋ
ହୁଁ କରୁଚ? ହାଲୋ।
ବଏଜ୍
କଁ କରୁଚ ହଁ ଆଉ।
ଆଉ କଁ କରୁଚ?
ଏଇ କିରେ ବସି ମୁଁ ବୁଲୁଛି ଯେମିତି ଆଉ।
ହଁ ଖିଆ ପିଆ ସ
ଅଛି ଏମିତି ଆଉ। ଆଉ ବଡ୍
ଖିଆ ପିଆ ସରିଲାଣି?
ଉଁ
ଆଁ
ଖାଇସାରିଲଣି।
ହଁ ଖାଇ ସାଇଲିଣି ଆଉ।
କଣ?
ଖାଇ ସାଇଲିଣି ଆଉ।
ଆଁହ ଆଉ ତୋ ଦେହପା ଭଲ ଅଛି?
ଆଁ।
ସବୁ ଦେହ ପା ଭଲ ଅଛି।
ହୁଁ।
ହୁହୁ।
ଆଉ କଣ
ହୋ
ଉଁ।
ଆଉ।
ଆଉ କଣ କୁହ।
ରୋଷେଇ ସରିଲାଣି?
ହଁ।
ହଁ।
ଆଁ।
ସରିଲାଣି ରୋଷେଇ।
ହଁ ଆଉ ସେଇ ଶୋଇଲାଣି ଆଉ।
କହ।
ହୁଁ
ସାଙ୍ଗର ସରିଲାଣିିବି ଆମର ସାରିଛି ଯେ ଅଳ୍ପ।
ହୁଁ ଆଉ ଆଉ କଣ କୁହ?
ତା ପାଶୱର୍ଡ ଟା ଟିକେ ଦେଖିକି ଆଣିଥିବୁ।
ଓହୋ ଆଉ ତମର ସବୁ ଭଲ? ନାହିଁ ତ ସେ କାଇଁ ଆଉ ଆଉ।
ଆଉ କଣ ତୁଙ୍ଗୁରି କଣ କରୁଛି?
ଟୁଙ୍ଗୁରି ହିଁ। ଟୁଙ୍ଗୁରୀ ଟା କୁଆଡେ ଯାଇଛି କିଜାଣି ଆସୁ।
ହୁଁ
ମୋ ସାଙ୍ଗ ଆଉ
ଉମଂ ହଁ
ଆଉ ତମର ଆଉ ସବୁ ଭଲ ଆଜି କଣ ରୋଷେଇ କରୁଥିଲ?
ରଷାଇ ଏଇ ଭାତ
ହଁ ହୁ ଆଛା ହଁ ଆଉ ଏୟା ଆଉ
ହୁଁ ହୁଁ
ହଁ ହ ଆଉ
ହୁଁ ହୁଁ
ହଁ ତମ ସହି ଆଉ ଆଉ ଆଜି ତମର କଣ ସବୁ ମାନେ ନୂଆ ନୂଆରେ ସବୁ କରିବ ନା କରିବନି?
ଉଁମ
ନୂଆ ବି କରିବ ନା କରିବନି?
କଣ
ଆଜି କଣ ନୂଆ ରିସିବି ତମର କରିବ?
ଭାତ ହବ ଆଉ
ଓ ହଁ
ଯିଏ ଯାହା ଖାଇବ ପନିର ଫନିର ଛତୁ ପକେଇକି ପତ ଆତ ହ ଫିଙ୍ଗର ଚିପ୍ସ ଟିକେ କରିବୁ ଆଳୁକୁ ଛାଣିଦେବୁ ।
ଓଁ ହଂ
ବୋଉତ ନହିଁ, ହୁଁ
ହୁଁ ହୁଁ ଆଉ ତମର ଯୋଉ ଆଉ ତମର ସବୁ କଣ କୂହ ତମେ? ତମର କେମିତି ଚାଷ କରୁଛ କେମତି କଣ କରୁଛ ଟିକେ କହୁନାହାନ୍ତି?
ମୋର ଚାଷ ସବୁ ହେମିତି ଚାଲଛି ଆଉ। ଆଉ ଚାଷ ହଉଚି ଆଉ ହେଉଛ ଚାଷ।
ହୁଂହୁଂ ହୁଂହୁଂ ଆଉ ହୁଂ
ଆଉ ଭେଣ୍ଡିି ଜହନି
ହୁଁ ହୁଁ ଓହୋ ଏ ପଡ଼ିବନି ସୀନ କରିଦେଇଛି।
ଆଁ
ଆଉ
ଓହୋ ଭେଣ୍ଡି ସଲରା।
ହୁଁ ହୁଁ ଭେଣ୍ଡି ସଲରା କରୁଚ। ଯାଉ। ଆ ତମର କେମିତିକଣ ସବୁ ଚାଷବାସ କରୁଚ କହୁନ ଆଜ୍ଞା?
ସବୁ ଅଗେଇ ଦେଇଛୁ ଆଉ।
ଆଉ ଆଉକଣ ସବୁକୁହ ଆଉସବୁ।
ଆ ତମଆଡ଼େ ଚାଷକଣ କରୁଚ।
ଆମଆଡ଼େ ହେଯୋଉ ଟମାଟୋ ଚାଷ ହେଇଚି ବାଇଗଣ ଚାଷ ହେଇନି ଯୋଉ ବାଇଗଣ ଚାଷ ହେଇଚି ଆଉ କଣ ହେଇଚି ଯୋଉ ଜହ୍ନି କରିଚୁ ଚାଷ କରିଚୁ ଶାଗ ଚାଷ କରି ଥିବ ଯୋଉଚାଷ ହେଇଚି ଆଉ। ହଁ। କାକୁଡ଼ିବି ଚାଷ ହେଇଚି ଆମର ଆଳୁବି ଚାଷ କରୁଚୁ ପିଆଜ ରସୁଣ। ଅଦା ବି ସବୁ ଚାଷ କରାହଉଚି ଆମର ଆଉ।
ହୁଁ।
ମୂଳରୁ ଚାଷ ଏମିତି ହଉଚି ଆଉ।।
ଓହୋ।
ଆଉ।
ଆଉ ଚାଷବାସ ସବୁ ଏମିତି ଚାଲିଚିନା।
ହଁ ଏଇନା ଚାଷ ଚାଲିଚି ଆଉ ଧାନବି ଚାଲିଚି ଧାନସବୁ ଏଇନା ଚାଲିଚି। ରୁଆ ଚାଲିଚି ବୁଣାବି ବୁଣି ସାଇଲେଣିି ପରେ ଏବେସବୁ ରୁଆ
ଚାଷବାସ ସବୁ ଚାଲିଚି ଆଉ ନୁହଁକି।
ରେଆ ପରେ ଦୋଉ ତାପରେ ଏଇନା ଖେଳୁଆ। ଘାସ ବାଛାହବ ଖେଳୁଆହବ ସବୁ ସାର ପକାହବ। ଧାନ କଟାହବ ଧାନକଟା ହେଇକି ଚାଉଳ ହବତ ଆଉକଣ ହବ।
ଉଁ। ଉଁ ହୁଁ। ଆଉ କଣ।
ଆଉକଣ ହଉ
କଣ କହିଲ।
ହ୍ୟାଲୋ।
ଆଉକଣ ଆଉ ଆଉ ତମଆଡ଼େ କଣ ବିରିଫିରି ଚାଷ ହଉଚି କିନା ହୋଉନି?
ଉଁ ହୁଁ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହୁଁ ହୁଁ।
ହ୍ୟାଲୋ ତମଆଡ଼େ କେମିତି କଣ ବିରିଚାଷ ହଉଚି ନାଁ ହଉନି?
ହ ବିରିଚାଷ ହଉଚି ମୁଗଚାଷ ହଉଚି ଆଉ ଚାଷ ହେଉଚି କୋଳଥଚାଷ ମୁଗଚାଷ ଆଉବିରି ଚାଷ ଏସବୁ ଚାଷ ହଉଚି ତମଆଡ଼େ କେମତି ଚାଷ ହଉଚି?
ଆମଆଡ଼େ ଆଉ କହିଲିବା ଯୋଉ ଧାନଚାଷ ହଉଚି। ଆଉ ହଉଚି ସାରୁଚାଷ ହଉଚି ଆଉକଣ ହୋଉଚି ଘ ଚାଷ ହଉଛି ଯୋଉ ମୁଗ ଚାଷ ହଉଛି ଏ ଯୋଉ ମ ଏଇଟା କଣ କୁହାଯାଏ କେଋଆ ଚାଷ ହୁଏ ସବୁ ଆମର ଚାଷ ଏମିତି ହୁଏ ସବୁ ଆଉ କଲରା ଚାଷ ବି ହଉଛି। ବରା ବି ଚାଷ ହଉଛି।
ହୁଁ ହୁଁ। ହାଲୋ।
ହଁ ହାଲୋ। ସବୁ ଜିନିଷ ହ ଚା ଚାଷ ହଉଛି ଆଉ
ଖିଆ ପିଆ ସବୁ ସାରିଲଣି
ଉଁ
ଖିଆ ପିଆ ସବୁ ସରିଲାଣି?
ହଁ ଖିଆ ପିଆ ସବୁ ସରିଲାଣି ଆଉ।
ଓହୋ।
ହୁଁ।
ଆଉ କଣ କହ?
ଭିଣେଇ ଭାଇ ଆଇଲେଣି ଭିଣେଇ ଭାଇ ଆଇଲେଣି?
ହଁ ଭିଣେଇ ଭାଇ ଆଇଲେଣି।
ପାକଳା ମୁଣ୍ଡେଇ ଭିଣେଇ ଭାଇ।
ହୁଁ ହୁଁ ତମ ଭିଣେଇ ଭଲ ନା ଖରାପ?
ତମ ଭିଣେଇ ଭଲ।
ହୁଁ ହୁଁ।
ବହୁତ ଭଲ ଟିକେ ରାଗି ଯାଆନ୍ତି ଟିକେ ଭଲ ଆଉ। ଟିକେ ରାଗି ଯାଆନ୍ତି ଟିକେ ଭଲ।
ହୁଁ ହୁଁ।
ଭିଣେଇ କୁ ବେଶୀ ଭଲ ପାଅ ନା କଣ ଭିଣେଇ ବୁଲେଇ ନିଅନ୍ତି? ଭିଣେଇ ବୁଲେଇ ବୁଲା ନିଅନ୍ତି?
ଦୁନିଆରେ କେହି ନେବେନି।
ହୁଁ ହୁଁ। ଓ ହୋ।
ଆଉ
ଆପଣଙ୍କ ଭିଣେଇ ଭଲ ନା କଣ ଖଇ ବୁଲେଇ ନେଲେ ଖଇ ଖଇ
ହୁଁ ହୁଁ।
ଆଉ
ତମ ଭିଣେଇଙ୍କର ଅଛନ୍ତି ଘରେ ନାଇଁ।
ହଁ ଅଛନ୍ତି।
ଓ ହୋ।
ଝିଅଟେ କଥା ହଉଛି ଦେଖି ଟିକେ ହାଲୋ କହିଲ ହାଲୋ ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ହୁଁ
ଆଉ
ମୋ ଦେହଟା ତ ଭଲ ନାହିଁ ଯେ ଦେହ ଟା ଖରାପ ହେଇଯାଇଛି।
ଭଲ ନାଇଁ ଦେହଟା ଟିକେ
ଓହ ଭଲ ନାଇଁ?
ହଁ।
ଦେହଟା ଟିକେ ଭଲ ନାହିଁ ଆଉ ତଣ୍ଟି ଟା ଗେଦେ ଗେଦେ ଗେଦେ ଗେଦେ ଗେଦେ ଗଦ ଗଦ ହଉଚି।
ଆଉ
ତମର ସବୁ ଏଇ ଚାଷବାସ କରୁଛ ନା ହ ହଁ ମୋର ଚାଷବାସ ପୁରା ଠିକ୍ ଠାକ୍ ଅଛି।
ହଁ ଆମର ଏମିତି ଚାଷ ବାସ ସବୁ ଏକ୍ସପର୍ଟ।
ତମରି ତମ ତମ ଭେଣେଇ ଘର କେତେ ଚାଷ କରୁଛ?
ଆଉ ଭେଣେଇ ଘର ବହୁତ ବହୁତ ବହୁତ ବହୁତ ଚାଷ କରୁଛନ୍ତି।
ଚାଷ ବି କରୁଛନ୍ତି ଛେଳି ଚାଷ କରୁଛନ୍ତି କୁକୁଡା ଚାଷ କରୁଛନ୍ତି। ଆଉ ନା ସବୁ ଚାଷ କରୁଚନ୍ତି।
କୁ କୁ କୁକୁଡ଼ା ଚାଷ କୁକୁଡ଼ା ଦେଇ
ଆମ କୁକୁଡ଼ା ଚାଷ ବି କରୁଛନ୍ତି ଭିଣେଇ ଭାଇ ଏଇନା ପଳେଇଲେ ସିନା ଆମର ଆଉ।
ହୁଁ ହୁଁ କୁକୁଡ଼ା ପରେ ଟିକେ ଦେବେ ତ।
ହ୍ୟାଲୋ।
ହଁ। ଆମେ ଟିକେ ସେ ଆମ ବୁଢୀ ମଣିଷ ଟିକେ ସେ ଜାଣିପାରୁନାହାନ୍ତି କିଏ କଥା ହଉଛନ୍ତି ସେ ତମ ଆଉ କଣ କହୁ ତମର? ହ୍ୟାଲୋ।